ହାଲୋ ମ୍ୟାଡ଼ାମ କଣ କରୁଛନ୍ତି ଆପଣ ଏବେ?
ମୁଁ ବସିଛି। ଟିଭି ଦେଖୁଥିଲି ବସିକିନା ଜଳଖିଆ ତ ଗାଧୁଆ ସାରିକି ଠାକୁର ପୂଜା କରିକି ଚା ପିଉଥିଲି।
ଆଜ୍ଞା ଜଳଖିଆ କଣ? ତା ମାନେ ବରା ଫରା କିଛି କଣ କରିଥିଲେ ନା ପୁରୀ ଆଜ୍ଞା କଣ କରିଥିଲେ?
ନାଇଁ ନାଇଁ କାଲି ସା ସନ୍ଧ୍ୟାରେ ପକୁଡି ହେଇଥିଲା ଆଉ ଆଜି ସକାଳୁ କିଛି ହେଇନି। ହୁଁ ଆମର ଟିକେ କରେଣ୍ଟ ପ୍ରୋବ୍ଲେମ ରହୁଛି ତ। ଏଇ ବର୍ଷା ପାଇଁ ତମର ସେପଟେ ବର୍ଷା ହଉଛି?
ବର୍ଷା ତ ଇାଟା ଭୋରେସ ହଉଛି ଆମ ଗୋଟେ କାଲି ଦାମ ଭାଙ୍ଗି ଯାଇଛି ପୁରା। ଆମ ଯୋଉ ପାଖ ସେଟା ଦାମ ପୁରା ଭାଙ୍ଗି ଯାଇଛି।
ଆମର ତ ଏପଟେ କପିଳାସ ଯୋଉ ପୋଲ ଗୋଟେ ଥିଲା ସେଟା ଏତେ ପାଣି ପରେ ଚାଲୁଛି ଯେ ଲୋକ ସେପଟେ ଅଟକିକି ରହିଛନ୍ତି ଆସି ପାରୁନାହାନ୍ତି।
ଆଜ୍ଞା ବର୍ଷା କି ଜାଣ ଏଇ ଯଉ ଜଗନ୍ନାଥ। ହଁ ଇଏ ବୋଧେ ସେଇଥିପାଇଁ ବର୍ଷାର ବୋଧେ ହଉଛି ଜର ଜଗନ୍ନାଥ ହୁଏ ତ ସେଥିପାଇଁ ଜଳଖିଆରେ ଏବେ କଣ କରିବେ?
ହୁଁ। ମୁଁ ଜଳଖିଆ ଏବେ ଆଣିବି ବରା ତରକାରୀ ଆସିବ ଆ ଦୋକାନରୁ ଆଉ।
ଏ ମାନେ ବାହାରୁ ଆପଣ
ବାହାରୁ କିଣିକି ଖାଉଚୁ।
ନିଜେ କରି ଜାଣିନାହାନ୍ତି ବରା କୁ
ହଁ କରୁଛୁ କିନ୍ତୁ ଡେଲି ହୁଏନି କେବେ କେବେ ହୁଏ। ବରା ତ ଏମିତି ଆମେ ପଟେ ବିରି କି ବତ୍ରୁ ଦେବୁ ତାପରେ ଗ୍ରାଇଡିଙ୍ଗ କରିକିନା ଏଥିରେ ଅଦା ଛେଚା
ଆଜ୍ଞା।
ଅଦା ଛେଚା ପିଆଜ ଉଁ ହଁ ହଁ। ବହୁତ କମ ଚିରା ପଡେ ତାପରେ ଆମେ ଅଦ୍ ଅଧ ଘଣ୍ଟେ ଗୋଳେଇକି ରଖିଲା ପରେ ସୁଜି ପକେଇକିନା ଛାଣୁ ଆଉ କିଛି ଏଥିରେ ପଡେନି ଆଉ ଲୁଣ।
ଆଜ୍ଞା ଆପଣ ଆଡେ ତ ସୁଜି ଯୋଉ ପିଠାଟା ଆପଣ କହୁଛନ୍ତି। ଏଁ ପୁରା ସୁଜି ପିଠା। ପୁରା ଏ ଆମ ଆଡେ ପୁରା ଫେମସ୍ କହିବାକୁ ଗଲେ ଆଜ୍ଞା।
ଆଛା ହୁଁ ତା ଘରେ ତ ପ୍ରାୟ ଟାଇମ ହଉଥିବ।
ଛେନା ଦେଇକି ଆଜ୍ଞା ତେଲରେ ଯାଇ ଭାଜନ୍ତି।
ଓ ହଁ ଛେନା ମଝିରେ ପୁର ଟା ପସେ ଛେନା ପୁର।
ଆଜ୍ଞା ତାପରେ ଛେନାପୁର ହେବ। ଆଉ ଗୋଟେ ବି ନାଁ କୁହନ୍ତି ଛେନା ସୁଜି ପିଠା ବୋଲି।
ଉଁ ହୁଁ ଆନ୍ଦ ସେପଟେ ନଡିଆ ଅଧିକେ। ଥିବ ତାରିଣୀ ପାଖ ଯେ।
ଆଜ୍ଞା।
ନଡ଼ିଆ ପୁରରେ କେବେ କରନି। ହୁଁ ସେଠି ଘର ପାଖରୁ କେ। କେତବାଟ ହବ ତାରେନି ଘଟଗାଁ।
ଆଜ୍ଞା ସେଇ ଦଶ କୋଡିଏ କିଲୋମିଟର ଖଣ୍ଡେ।
ପୁରା ପାଖରେ ତ ନା ହୁଁ।
କେମିତି ଘଟଗାଁ ଆଡ଼େ କେବେ
ହଁ ମୁଁ ଲାଷ୍ଟେ ଯାଇଥିଲି ଦୁଇ ହଜାରେ ବାଇଶିରେ।
ଆଜ୍ଞା।
ଆଉ ତାପରେ ଯାଇନିତ ଯିବାର ଥିଲା ଏବେ ରଜ ରେଯେ ଟିକେ ପ୍ରୋବ୍ଲେମ୍ ହେଇଗଲା ତଆଉ ଯାଇପାରିଲୁନି ଆଉ।
ଆଜ୍ଞା ଆ ରଜରେ ଆପଣ ଭାରିଥିଲେ ଆସିବେ ବୋଲି ତାରିଣୀ ମାଁଙ୍କ
ହଁ ହଁ ଘଟଗାଁ ଯାଇଥାନ୍ତୁ।
ଆଜ୍ଞା ଘଟଗାଁ ପାଖରେତ ବହୁତ୍ କିଛି ଆହୁରି ଏଥର ନୂଆ ନୂଆ ଜାଗା ହେଇଗଲାଣି। ମାନେ ବୁଲାବୁଲି କରତେ ପୁରା
ସେଯୋଉଟା ଗୋଟେ ଝୁ ଝରଣା ଟାଇପର ଗୋଟେ ନଥିଲା ଉ ଆମେ ଗୋଟେ ଥରେ ଯାଇଥିଲୁ ମଝିରେ ପାଣି ଥିଲା ଉପରେ ଜଷ୍ଟ ପାଣି ପଡ଼ୁଥିଲା ଜାଗାଟାରନାଁ ମୋର ମନେ ପନି କିନ୍ତୁ ସେଇଠିକି ଯାଇଥିଲି ହଁ ଗୁଣ୍ଡିଚଖାଇ ହଁ। ଆଉ ଆଉ ଯିବା ରାସ୍ତାରେ ପଡ଼େ କଣ ଛୋ ବଡ଼ ଘାଗେରା ଛୋଟ ଘାଗେରା କଣ ଗୋଟେ ଥାଏ କିନ୍ତୁ ଦେଖି ଦେଖିବା ପାଇଁ ଯାଇଥାନ୍ତୁ ସେତ ଡ୍ରାଇଭର ଯିଏ ସେ ନେଲେନି। ଟିକେ ମୁଁ ସେଇଟା ଆଜିଜାଏ ଦେଖିନି ଦି ତିନି ଥର ଗଲିଣି କିନ୍ତୁ। ଦେଖିନି ସେଟା ସେଇଟା ମାନେ ଦେଖିବା ପାଇଁ ବହୁତ୍ ସୁନ୍ଦର ନାଁ। ଆଉ ଗୋଟେ ବାଟରେ ଯିବା ବାଟରେ ହୁଁ। ବ ଆଉ ଗୋଟେ ଡ୍ୟାମବି ଆମେ ବାଟରେ ଦେଖିଥିଲୁ କିନ୍ତୁ ସେ ଡ୍ୟାମର ନାଁ କଣ ମୁଁ ଜାଣିନି।
ଏ ମାନେ ସେଇଠୁ ମାନେ ଗଲା ଭିତରୁ ଫାଷ୍ଟ ଇଏଟା ପଡ଼ିବ ଗେଟ୍ ଟା।
ହୁଁ।
ଆ ଗେଟ୍ଟା ପଡ଼ିବ ତାପରେ ଭିତରୁ ଗୋଟେ ଜଙ୍ଗଲ ଭଳିଆ ରାସ୍ତାଟା ଅଛି
ହୁଁ।
ନା ସେଇଟାପା ଆମ ଗାଁ ପାଖରୁ ଜମା ଦିଇ କିଲୋମିଟର୍ ସେଇ ଡ୍ୟମ୍ ଟା ଆଜ୍ଞା ତାନାଁ ହେଲା ରେମ୍ଭଲ ଡ୍ୟମ୍।
ଓ ହଁ ସେଇଟା ମୁଁ ବହୁତ୍ ଛୋଟ ଥିଲି ଦେଖିଥିଲି ଏବେ ଆଉ ଯାଇନି।
ଆଜ୍ଞା ଏବେ ପୁରା ତାକୁ ପୁରା କଲର୍ ଫଲର୍ କରିକି ସେ ଯୋଉ ଡ୍ୟାମ୍ ଫ୍ୟାମ୍ ବହୁତ୍ ଏବେ ନାଁ କରିସାରିଲେଣି?
ହୁଁ।
ସପ୍ତାହେ ଖଣ୍ଡେ ହବ ଆଜ୍ଞା ଆମେ ଯାଇଥିଲୁ ସେଠୁ ଗୋଟେ ଆଠ କିଲିଆ ମାଛଟେ ଆଣିଥିଲୁ ଆଜ୍ଞା।
ସେଇଠୁ?
ଆଜ୍ଞା ଆହୁରିବି ଦଶ ବାର କିଲିଆ ମାଛ ସେଇଠି ଅଛନ୍ତି।
ତ ସେମାନେ ନିଏ ମାଛ ଧରାଳି ଧରନ୍ତିକି ଆପଣ ନିଜେ ଧରନ୍ତି?
ନା ନା ମାଛ ଧରାଳି ଧରନ୍ତି ମାନେ ସେଏଥର ତାଙ୍କର ଗୋଟେ ଇଏ ଅଛି ଗାଁ ପାଖରେ ଏଥର ଏବେ କେହି ଧରୁନାହାନ୍ତି ମାନେ ବଡ଼ ମାଛ ଧର ଛନ୍ତି ଛୋଟ ମାଛ ମାନେ ଯାଁଆଳ ଛା ଅଛନ୍ତିତ ସେଥିପାଇଁ ଏବେ ଛୋଟ ମାଛ କେହି ଧରି ପାରୁନାହାନ୍ତି।
ଆ ହୁଁ।
ଆଜ୍ଞା ଆପଣ ଆଡ଼େ ସେଭଳିଆ କିଛି ଡ୍ୟାମ ଅଛି?
ନା ନା ଆମ ଗାଁରେ ଡ଼୍ୟାମ ନାହିଁ ଆମ ଗାଁରେ ଛୋଟ ନାଳ ଯାହା ପାଣି ଚାଲୁଚି। ଗାଧୁଆ ପାଧୁଆ ପାଇଁ ବାସ୍ ହୁଏ ମାଛ ପାଇଁ ନୁହଁ ମାଛ ଆମର ଏପଟେ ପୋଖରୀରେ ଯାଆଁଳ ଛଡ଼ା ଯାଏ। ହଁ ଖାଇଚି।
ଏ ଯୋଉ ବିଲ ମାନରେ ହୁଏ ଏତା
ହୁଁ ହୁଁ। ହୁଁ ସେଗୁଡା ତ ଦେଶୀ ଆସେ ମତେ ସବୁ ଭଲ ଲାଗେ କିନ୍ତୁ ଯୋଉଗୁଡା ବି ବିକ୍ରି କରି ଆଣନ୍ତି ମୁଁ ତାକୁ ଖାଏନି।
ଆଜ୍ଞା ମାନେ ବିକ୍ରି କରୁ ଆନ୍ଧ୍ରା ମାଛ।
ହୁଁ ଆନ୍ଧ୍ରା ମାଛ ବିକ୍ରି କରିବାକୁ ଆଣନ୍ତିନି ଲୋକ? ସେଗୁଡା ଭଲ ଲାଗେନି ମତେ।
ଆପଣ ଆଡେ ଦେଶୀ ମାଛ ବିକ୍ରି ହୁଏ ନା ନାଇଁ?
ଦେଶୀ ମାଛ କେବେ କେବେ ଯଦି ନଦୀରେ ଧରା ହୁଏ ଆଣନ୍ତି ଏପଟକୁ ବି ବିକ୍ରି କରିବା ପାଇଁ ହୁଁ।
ଗଡ଼ିଆ ପାଖାପାଖୀ ନାହିଁ ଗଡ଼ିଆ?
ନାଇଁ ଗଡିଆ ନାହିଁ। ଯାହା ଏଇ ବିଲରୁ ଏଇ ବର୍ଷା ଦିନେ ଧରା ହୁଏ ସେତିକି ଏ ଚାଷ ଟାଇମରେ ପାଣି ହୁଏ ନା ସେତିକି ବେଳୁ ଧରା ହୁଏ ଆଣନ୍ତି ମୋ ଶ୍ୱଶୁର ଏବେ ତ ଏବେ ତ ବହୁତ ଆଣିବେ ଶ୍ରାବଣ ମାସ ହେଇଗଲାଠୁ ବହୁତ ଆଣିବେ। ଶ୍ରାବଣ ମାସରେ ତ ଆମେ ଆମିଷ ଖାଉନୁ ପୁଅ ଯାଉଛି ଭାର ନେଇ। କିନା ତାକୁ ଆଣିଲେ ଆମେ ଶୁଖୁଆ କରିକି ରଖିଦବୁ।
ଆଜ୍ଞା ଆଜ୍ଞା ମାନେ ଆପଣଙ୍କ ପୁଅ ଯିଏ
ହଁ।
ଏ ଯାଆନ୍ତି ମାନେ ବାହାର ଯାଗା କୁଆଡେ?
ନା ନା ଇଏ ଛୋଟ ପୁଅଟେ ମୋର ଦଶ ଏଗାର ବର୍ଷର। ସେ ବାହାରକୁ ଯାଇନି ଆର ବର୍ଷ ବାଗି ପୁରୀ ଯାଇଥିଲା। ଖାଲି ଭାର କାନ୍ଧାନ୍ତି ସେମା
ଏ ଆମ ଆମର ତ ଆରଥର ଆଜ୍ଞା ବୁଲିବାକୁ ଯାଇଥିଲେ ଆଜ୍ଞା ସେ ଯୋଉ ବିହାର ସୋଉ ସେପଟ ଏରିଆ ସବୁ। ଏଥରକ ବାହାରିଛନ୍ତି ଆଜ୍ଞା ଯିବେ ବୋଲି ଲାଗଧାକୁ।
ସେ ସେଟା କୋଉ ପଟେ?
ଏ ଲାଗଧା ଟା ଆପଣ ସେ ଯୋଉ ସବୁ ଏ ସେ ବିହାର ପଟେ ଯାଇକି ଏସବୁ ସେ ମାନେ ବରଫ ଜାଗା ଆପଣ ଶୁ ଦେଖିଥିବେ କେବେ? ସେଇଭଳିଆ ଆଉ ମୋବାଇଲ୍ ଫୋବାଇଲରେ ଦେଖିଥିବେ?
ନା ମୁଁ ତା ନାଁ ଟା ପ୍ରଥମ ଶୁଣିଲି ସେଥିପାଇଁ ପଚାରିଲି କି କୋଉ ପଟେ ସେଇଟା।
ଆ ମାନେ ପୁରା ଦାର୍ଜିଲିଂ ଶୁଣିଥିବେ?
ହଁ ଶୁଣିଛି ଆଛା।
ଏମାନେ ସବୁ ବୋଲଵମ ରେ ଆମର ଗୋଟେ ଗୋଟେ ପ୍ଲାନ ହୁଏ। ବାହାରାରୁ ଯାଇତେ ନୂଆ ନୂଆ ଷ୍ଟେଟକୁ ବୁଲିତେ।
ହଁ।
ତାପରେ ତ ବାକି କେତେବେଳେ ଯାଇ ହୁଏନି ଆଜ୍ଞା।
ମୁଁ କହିଲି ବସ ରେ ଯାଉଛ କି ଟ୍ରେନରେ?
ଏ ନା ନା ଗୋଟାଏ ବଡ ବସଟେ ହୁଏ ତ ସମସ୍ତେ ଆଦାୟ କରିକି ବୁଲିବାକୁ ଯାଆନ୍ତି ଏଥର ଆଜ୍ଞା ଜଣକା ପନ୍ଦର ହଜାର ଖର୍ଚ୍ଚ ହେଇଥିଲା।
ବହୁତ ଦୂରକୁ ଯାଉଛନ୍ତି ନା।
ଆଜ୍ଞା।
ଆପଣ ତ ପଢାପଢି କରୁଛନ୍ତି ପଇସା ଘରେ ଦଉଥିବେ ବାପା ନା?
ଆଜ୍ଞା ବାପା ମୁଁ ବି ମନା କ ଲାପା କହିଲେ ଯା ଏକାଥ ନୂଆ ଜାଗାରେ ବୁଲି ଆସିବୁ ଆଉ କେବେ ଯାଇପାରିବୁ କି ନାଇ?
ହଁ ନାଇ ଗାଁ ରେ ଯେତେବେଳେ ଯାଉଛନ୍ତି ଯିବା କଥା କାହିଁକି ନା ଏସବୁ ଆଉ ନେକ୍ସଟ୍ ଟାଇମ କେବେ ମିଳିବନି ଚାନ୍ସ। କାହିଁକି ନା ସେମାନେ ଯଦି ଗୋଟେ ଥର ଆସିବେ ହେରି ଆଉ ସେେଣ୍ଡ ଟାଇମ ଏତେ ପଇସା ଖର୍ଚ କରିକି ଯିବେ କି? କଦାପି ଯିବେନି ଯେତେ ଭଲ ହେଲେ ବି ହଁ ଆମେ ତ ଦେଖିଛୁ ଏୟା ଚିନ୍ତାଧାରା ଆଉ।
ଏ ଯେତେବେଳେ ସମୟ ମିଳୁଛି ଯାହା ହେଲେ ବୁଲିବାକୁ ପଡିବ କାହିଁକି ନା ଟାଇମ ଅ କି କେବେ ନାଇ
ହଁ। ଉଁ ହୁଁ ଆଉ ବାପା ବୋଉ ଫ୍ୟାମିଲି ଭିତରେ କେବେ ଯାଇଛନ୍ତି କୁଆଡେ? ହ୍ୟାଲୋ। ହ୍ୟାଲୋ।